ପାସ
ହୁଁ
ହଁ ଯାଇଥିଲି
କିଅଣ
ହଁ ଭଲ ଅଛି
ପିଲାମାନେ ସବୁ କଣ କରୁଛନ୍ତି
ଏଇ ପ୍ରାର୍ଥନା ସରିଲା ତ ପ୍ରାର୍ଥନା ସାର କି ସବୁ ଉପରେ ଘରେ ସବୁ ବସିଥିଲୁ ଭଲଲା ଯେମ ସେ ଜେଜେ ଜେଜେ କାମ ସାରିକି ସବୁ ତଳକୁ ଗଲେ।
ଉୁ ହୁଁ ଅପର ଘର ଠାକୁର ଘର ନା। ମୁଁ ଆଉ ବହୁତ ଦିନ ହେଲେ ଯାଇନି ଘର ଆଡେ ହେଲେ ମୁଁ ଜାଣିପାରୁନି ଆଉ ମୁଁ ତ ଯାଇଥିଲି ତଣେ ତଳ ଘରେ ଠାକୁର ଥିଲେ
ଓହୋ ଆସିବ ନା ଆଉ ମଝିରେ ମଝିରେ ଟିକେ ବୁଲି ଆସ। ସନ୍ତାନ ଆଉ ସେ ଘର ଭିତରେଟରେ ଖାଲି ବସୁଛ। ଆଉ କିଛି ନହିଁ ହ ମଝିରେ ମଝିରେ ସମୟ। ପାଇକି ଟେ ସମସ୍ତଙ୍କ ଘରକୁ ଯିବ ଦେଖିବ କି କେ ସବୁ ଅଛନ୍ତି କେମିତି ନାହିଁ।
ହୁଁ
ଆଉ ବାହାରୁନ ମଝିରେ ଯିବା ଆଶ୍ରମ ବୁଲିକି ଆସିବା ଏକା ସାଙ୍ଗରେ।
ମୋର ଭାରି ଇଚଛା କୋଉଦିନ ଯିବାକୁ ଏବେ ତ
ଏଇ ଅକ୍ଟୋବର ଅକ୍ଟୋବରରେ ଯିବା।
ତଳୁଗଲେ ହବ।
ଏଇ ସମସ୍ତେ ପଇସା ଠୁଳେଇକି ରଖିଥାଉ ଠିକ ଇଏ ହବ କଣ କହିଲ ଏପଟୁ ସିନା ସ ପାଞ୍ଚ ସାତ ହଜାର ଟଙ୍କା ରଖି ଦେଇଥିଲେ ଏଇ ଯୋଉ ଏ ସି ରେ ଟିକଟ କଲା ବେଳକୁ ବହୁତ ପଇସା ଲାଗୁଛି ତ ଗୋଟେ କାମ କରିବା ସବୁ ଏକାଠି ରଖିଥା ମୁଁ ତ ଭାବୁଛି ଏବେ ରଖିଦେଇବି ଦଶ ହଜାର ଟଙ୍କା ଖଣ୍ଡେ ଆ ଠିକ ଅକ୍ଟୋବରରେ ଯିବା ମାନେ ଆମକୁ ଅଗଷ୍ଟ ଟିକଟ କରିବାକୁ ପଡିବ ତ ଅଗଷ୍ଟ ମାସ ହିଁ ଟିକଟ ଟା କରିଦବା ଆଉ କାରଣ ଅନ୍ୟ ଏଇ ଯୋଉ ଏଥର କଣ ହେଇଗଲାଣି କହିଲା ଏଥର ଦୂର ଟ୍ରେନ୍ ଗୁଡାକ ସବୁ ମାନେ ଭିଡ ବହୁତ ହେଇଗଲାଣି ଦୁଇ ଦ ତିନିଟା ଗୋଟେ ରୁଟ କୁ ଦୁଇ ତିନିଟା ଟ୍ରେନ ତ ମାତ୍ର ସେଥିପାଇଁ ନା ଭାରି ହଇରାଣ ହବାକୁ ପଡୁଛି ଆଉ ତମେ ରିଜର୍ଭସନ ରେ ବି ନା ପୁରା ମାନେ ଏତେ ଭିଡ ହଉଛନ୍ତି ନା ତ ତମେ ବସ କି ବି ଯାଇପାରିବନି। ନା ତମେ ସିଟ କରିବ ଟିକଟ କରିବ କିନ୍ତୁ ତମେ ବି ଶାନ୍ତିରେ ବସିକି ଯାଇପାରିବନି। ଏତେ ଭିଡ ହେଇଯାଉଛନ୍ତି ଗୋଟେ ଗୋଟେ ପୂଜା ପର୍ବପର୍ବାଣୀ ସମୟରେ ନା ତ ତମକୁ ବି ମାନେ ଆଉ ଶୋଇବ କଣ ଆଉ ଛୋଟ ଛୁଆଙ୍କୁ ଧରିକି ଆଉ ଏମିତି ଅବସ୍ ରେ ଯାଇ ହଉଛି ନା। ମୋ ସେଇଆ ଭାବିଲି ନାଇଁ ଏଥର ଆଉ ମାନେ ରିଜର୍ଭେସନ ରେ ବି ସ୍ଲିପର ରେ ବି ଆଉ କରିବାନି ଏକା ଥାରିଖରେ ଏ ସିି ରେ କରିଦବା। ଆଛ ହଇରାଣ ନ ହଉ ଯେତିକି ଦୂର ଯିବ ଶାନ୍ତିରେ ଯିବ ତ ଭଲ ଭଲ ଯ ଭଲ ଭଲରେ ଆସିବ ଆଉ ଛୋଟ ଛୁଆ ନା ସେମାନଙ୍କୁ ଦେଖ ତମେ ଯିବ ମାନେ ସ୍ଲିପର ରେ ସିନା ଆସିଲା ବେଳକୁ ଥଣ୍ଡା ଏକା ଜର ସବୁ ହେଇଯିବ କିନ୍ତୁ ଏ ସିରେ କରିବୁ ନା ପଛେ ଯାଉ ପଛେ ଦି ହଜାର ଟଙ୍କା ଏକ୍ସଟ୍ରା ମାନେ ଟୋଟାଲି ଆଉ ମାନେ ହଇରାଣ ହ ରତ ନାହିଁ ଥଣ୍ଡା କାଶ ଜର କିଛି ହବନି। ଆରାମସେ ଯିବ ଆରାମସେ ଆସିବ।
ହୁଁ।
ସେଇଆ କରିବା ସମସ୍ତେ ଜ୍ୟାକେଟ୍ ସାଙ୍ଗେ ଟିକେ ଗଲେ ଭଲ ଲାଗନ୍ତା। ହ ଆଉ ଅପାଙ୍କୁ ବି ମୁଁ କହିଛି କହିଲି ଦେଖ ଅକ୍ଟୋବରରେ ଟିକେ ଛୁଆଙ୍କର ଯୋଉ ପରୀକ୍ଷା ସରୁ ସରୁକା ଆଉ ଟିକେ ବାହାରେ ଯିବେ ଯାହିକି ଟିକେ ମୁଁ କହିଲି ଟିକେ ପଳେଇ ଆସିବା ହଁ। ଆମେ ତ ଟିକେ ନ ଗଲେ ଛଅ ମାସ ତିନି ମାସ ଥରେ ଯିବା କଥା। ଯାଇ ହଉନି ଆଉ ପିଲା ପାଠ ପଢୁଛନ୍ତି। ହଁ ଏକାଥରେ ପରୀକ୍ଷା ସରିଲେ ଛଅ ମାସରେ ଥରେ ହଉ ପଛେ। ଯିବା ଆଉ ଟିକେ ଟିକେ ବୁଲାବୁଲି କରିବା ଆଉ।
ହଁ।
ଆଉ ଆଜି ରାତିରେ ଆଇଟମ କଣ ତମର?
ରାତିରେ ଦେଖ ବୁଟ ଆଳୁ ଦରକାରୀ ଭାବୁଛି କରିବୁ ବୋଲି।
ଆଉ ତମେ ବି ସେଇୟଆ କରିବ କି ଆମେ ବି ସେୟ କରିବୁ ଭାବି ମୁଁ ଆଉ ବତରେଇନି ଯିବି ଏନା ବତରେଇବି ଆଉ। କରିବି ବୋଲି ଭାବିଛି ଆଜି ଟିକେ ପାଗ ଭଲ ଦେଇଛି ତ ଭାବୁଛି ଟିକେ ପୁରୀ କରିଦେବା ଆଉ ବୁଟଆଳୁ କଖାରୁ ତରକାରୀ କରିଦେବା ଆଉ।
ହୁଁ ଭଲ ହବ ସବୁ ପନିପରିବା ଖାଇ ଖାଇକ ଆଉ ଭାରି ଇଏ ଲାଗୁଛି।
ହଁ ଆଉ ମାନେ କଣ କହିଲ ଦିନେ ଦିନ ନା ଚେଞ୍ଜ ଆଇଟମ୍ ବି ଚେଞ୍ଜ ଟିକେ କରିଲେ ବି ଭଲ ଲାଗିବ। ସବୁଦିନ ସେଇ ରୁଟି ସେଇ ଡାଲମା ସେ ସନ୍ତୁଳା ହେଲା ବେଳକୁ ସବୁ ବ ବେଳେ ସେମ୍।
ହୁଁ।
ଉ ମୁଁ ସେୟା କହୁଥିଲି ଆଜି ଟିକେ ଚୁଡ଼ି ବନେଇବି ବୋଲି ଭାବିଲି ତା ତାପରେ ପୁଣି କହିଲି ଯାଏ ଦେଖେ ମଟର ଟା ତ ବତରେନି। ନା ମୁଁ କହିଲି ବତୁରଇନି ସେ ବତୁରିବନି ପୁଣି।
ହୁଁ।
ଖରାବେେଳୁ ଭାବିଲେଣି ମଟରଟା ଗରେ ବତୁରାଇବି ବତୁରିଏବି ବି ବୋଲି ଆଉ ଟିକେ କାମ ପାଇଟି ରେ ସମୟ ହଉନି। ଏପଟ ସେପଟ ଖାଲି ହଉଛି ଆଉ। ମନେ ପଡ଼ୁନି ଆଉ ସେମାନେ ଇଏ ବି ନଥିଲେ ଟିକେ ଆଇ ପଳେଇଥିଲି ଟିକ କାମରେ ତ ତାଙ୍କ ପାଇଁ ବି ସେପଟେ ବ୍ୟସ୍ତ ଲାଗୁଥିଲା। ଆ ସେ ଯେପଟୁ ଆସିଲେ ଏବେ ତ ଆଉ ମନ ଦେଖିଲି ମନ ତ ନାହିଁ ଆଉ ଛାଡ ଆଉ ଆଉ ଦିନ ଦ ଦିନ ଯାଉ କରିବା ଆଉ
ହଁ ବେଳେବେେଳେ ଭାର ଇଚ୍ଛା ହୁଏ ଚଟପଟ ଖାଇବା ପାଇଁ ନ କି? ହେଲେ ଗୁଚୁୁଚ ଟିକେ ହେଲେ ଖଟା ପାଣି ଟିକେ ମସ୍ ଲାଗେ ଖାଇବା ପାଇଁ ଇଚଛା ହୁଏ ବେ ବେଳେ ଆଉ
ହଁ।
ହୁଁ।
ଆପ ହେଇ କଥା।
ବର୍ଷା ଋତୁ ତ ଆସିଲା ଏ ଦ ବର୍ତ୍ତ ବର୍ଷା ଋତୁ ଆସିଲା। ନଦୀ ଦିନ ମାସି ବଛ।
ଏବେ ଦେଖୁନ ଟଗର ଫୁଲ କେତେ ଫୁଟୁଛି।
ହଁ।
ପ୍ରବଳ ଫୁଲ ଏବେ ଆମର ତ ହୁଁ। ହଁ ଓହୋ ମୁଁ ତ ଭାବିଲି ଏବ ବର୍ଷା ଆଉ ହବାନି ବର୍ଷା ପସା ଜମା ଆଉ ଗଲା
ମୁଦ ଆଉ ହୁଁ।
ଆଗ୍ର
ବର୍ଷାରେ ବର୍ଷା ଋତୁରେ ବେଶୀ ମାନେ କଣ କହିଲୁ। ହଜମ ଶକ୍ତି ଟା ବି ଟିକେ ମାନ୍ଦା ଥାଏ।
ହୁଁ ହୁଁ
ଦକ୍ଷ ଲଗ୍ନୀ ପୁରା ପୁରା ମାନ୍ଦା ଶୀଥଳ ପଡିଯାଏ। ଆଉ ଯୋଉମାନଙ୍କର ବାତ ଟିକେ ଥିବ ବା ବାତ ଟା ଅଧିକ ପ୍ରଭାବଶାଳୀ ହେଇଯାଏ ମାନେ ବଢିଯାଏ ବାତ ତେଣୁକରି ସେ ବର୍ଷା ଋତୁରେ ପାଚନ ଅଗ୍ନିିକି ଟିକେ ଅଧିକ ତେଜ୍ କରିବାକୁ ହେଲେ ସେଭଳିଆ ଖାଦ୍ୟ ଖାଇବା ଦରକାର ବେଶୀ ତାମ ଯା ମସଲା ମସଲି ନ ଖାଇକି ଟିକେ ସାଧା ସିଧା ଖାଇବ ଆଉ ନହେଲେ ତ ବସଦ ଯ କହନ୍ତି ନିଜ ଦି ଟିକେ ଖାଇଦେଲେ ଗରିଷ୍ ଝାଡ଼ ଫାଡା ହେଇଯିବ ବସାଦ କୁହନ୍ତି ଝାଡ଼ ଫାଡା ହେଇ ଯିବରେ ଏ ଖାଉ ନାହାନ୍ତି ଉଁ।
ହଁ।
ଉଁ ହଜମ ପ୍ରକ୍ରିୟା ଟା ପୁରା ସ୍ଲୋ ଥାଏ ଆଉ।
ହଁ।
ଆଉ ପେଟ ଉଦର ପିଡାରେ ସବୁକୁ।
ହଁ ହଁ ଏବେ ଯେତ୍ ଏତିକି ଆମର ଖେଚୁଡ଼ି ଆଇଟମ୍ କରିକି ଖାଇବ ପୁରା ଗରମ ଗରମ ବି ଖାଇବ ହଁ। ବର୍ଷା ଦିନ ପାଇଁ ବେଷ୍ଟ।
ହୁଁ ସାଧା ଖାଇବା ଟା ବର୍ଷା ଦିନକୁ ଠିକ୍। ଗରମ ଦିନ ବାସି ଖାଇବନି ଵା ନା ବାସି ଖାଇବନି ଶୁଖିଲା ଖାଇବନି। ଗରମ ଗରମ ଯେତେ ଖାଇ ପାରିବ ହୁଁ।
ଯୋଉ ଯେତିକି ମାଛି ଉଡୁଛନ୍ତି।
ଆଉ ମାଛ ପଶିଲା ମାନେ ତ ହୁଁ। ହୁଁ। ଏଇ ଋତୁରେ ଗୋଟେ ଜିନିଷ ଗୋଟେ ବହିରୁ ପଢିଥିଲି ବର୍ଷା ଋତୁରେ ମହୁ ଟା ଖାଇବା ଉଁ ମାନେ ଆମର ଯୋଉ ହଜମ ପ୍ରକ୍ରିୟା ଟାକୁ ଭଲ ରଖେ। ମଦାଙ୍ଗ ସମସ୍ୟା ଟା ହୁଁ। ଯେକୌଣସି ଅଳ୍ପ ମାତ୍ରାରେ ଟିକେ ଟିକେ ମହୁ ଖାଇଲେ ଅର୍ଜିଁନ ହଁ ଭଲ ହବ ଯେତେବେଳେ ଟିକେ ଟାୟାର୍ଡ ଲାଗେ କ୍ଳାନ୍ତି ଲାଗେ ତାକୁ ବି ଭଲ ଲାଗିବ। ବାୟୁ ଜନିତ ରୋଗ ଯେତେ ସବୁ ସବୁ ଭଲ ହୁଏ ବର୍ଷା ଦିନେ ଟିକେ ମହୁ ଖାଇବା ଦରକାର। ମୁଁ ଗୋଟେ ବହିରୁ ପଢ଼ି ଥିଲି ହୁଁ। ଆଉ କୁହନ୍ତିନି ଶ୍ରାବଣ ମାସରେ ଖାଇବ କ୍ଷୀର ଭାଦ୍ରବ ମାସରେ ଘୋଳ ଦହି ଆଉ ହଁ। ଆଉ ଶ୍ରାବଣ ମାସରେ ସବୁଜ ପନିପରିବା ବି କଣ କହିଲୁ ହାନି କାରକ ଖାଇବା ଟା।
ହଁ ହୁଁ।
ସବୁଜ ପନିପରିବା ଟା ଏତେ ଖାଆନ୍ତିନି।
ସେ କଣ କି ହଁ ଏଚୁଆଲି କଣ ହୁଏ କହିଲା ଏ ଯୋଉ ବନ୍ୟା ଫନ୍ୟା ଅଞ୍ଚଳରେ। ଯୋଉ ବନ୍ୟା। ପାଣି ଗୁଡ଼ାକ ତ ପଲ୍ୟୁସନ୍ ହେଇକି ଆସିଥିବ ପ୍ରଦୂଷଣ ହେଇକି ତ ପୁରା ଆସିଥିବ ନା ପାଣି ପୁରା ପାଣି ପୁରା ପୁରା ପ୍ରଦୂଷିତ ହେଇକି ଆସିଥିବ ତ ସେଇ ଯୋଉ ପରିବା ଉପରେ ଯୋଉ ଚାଷ ଯୋଉ ଚାଷ ପରିବା ମାଡ଼ିଯାଏ ତ ସେଇଥି ପାଇଁ ମନା କରେ। କରନ୍ତି କାରଣ ତା ଉପରେ ବି ଜୀବାଣୁ ଲାଗିଯାଆନ୍ତି ନା ସେଥିପାଇଁ କଞ୍ଚା ସବୁଜ ପରିବା ହଉ ଶାଗ ହଉ ମନା କରନ୍ତି ନା ବର୍ଷା ଦିନ ଖାଇବା ପାଇଁ ଆଉ
ରାଶି ତେଲ ଟା ଖାଇବାଟା ଭଲ ଦେହ ପାଇଁ।
ଆଚ୍ଛା।
ଵାତ ଟାକୁ ସେ ଟିକେ ଦବେଇବ ଵାତ ରୋଗ ଟାକୁ। ସବୁ ଋତୁରେ ସବୁ ପ୍ରକାର ଖାଦ୍ୟ ଅଛି। ଏମିତି ବର୍ଷା ଋତୁ କଥା କହିଲି ବର୍ଷା ଋତୁ ରେ ରାଶି ତେଲା ଟା ଦେହ ପାଇଁ ଭଲଅ। ବାତ ପ୍ରକୋପ କୁ ଟିକେ କ କମ କରିବ। ବାତ ରୋଗକୁ ବି ଟିକେ ଭଲ କରିବ। ଆଉ ପୁଣି କଣ କହିଲୁ? ଏଇ ଋତୁରେ ବେଶୀ ଅଦା, ଲେମ୍ବୁ ରସ ଏରା ସବୁ ଖାଇଲେ ଭଲ। ଯେହେତୁ ହଜମ ପ୍ରକ୍ରିୟା ଟା କମିଯାଏ। ଅଦା ଆଉ ଲେମ୍ବୁ ରସ ଟା ଟିକେ ଅଧିକ ଖାଇଲେ ଏଇ ଶୁଣ ପ୍ରତ୍ୟେକ ଥଣ୍ଡା ରୋଗ, ଥଣ୍ଡା ବେଶୀ ହୁଏନି ଲୋକଙ୍କୁ କି? ବର୍ଷା ଋତୁ ଆସିଲା ମାନେ ଥଣ୍ଡା, ଛିଙ୍କ, କାଶ, ଅଦା ଆଉ ଲେମ୍ବୁ ରସ ଖାଇଲେ ଭଲ।
ହୁଁ।
ଆଉ ଇଣ୍ଟେଷ୍ଟାଇନ ରୋଗଟା ଅଧିକ ହୁଏ। ଜଣ୍ଡିସ୍ ହେଇଗଲା ଆଉ ଯୋଉ ଯୋଉ ହଇଜା। ଚର୍ମରୁ ଏଟା ଏଡ଼େ ବଡ଼ ସବୁ ବର୍ଷା ଋତୁୟ ରୋଗ। ହୁଁ ତାକି ଗରମ ଗରମ ଖାଦ୍ୟ ଭଲ ଜିନିଷ ଖାଇବା ଦେହକୁ ଭଲ ଆଉ। ହୁଁ। ଏଇଆ ଆଉ। ଆଉ କଣ- ପିଲାମାନେ ପଢାପଢି କେତେବେଳେ ଆରମ୍ଭ କରିବେ?
ଏଇ ସବୁ ସାଢେ ସାତଟା ହେଲେ ସବୁ ପଢିବ ବସିକି।
ଉ ହୁଁ ରୋଷେଇ କେତେଟା ରୁ କେତେଟା?
ରୋଷେଇ ମୁଁ ପୁରା ସିଧା ସାଢ଼େ ଆଠରେ ପଶେ ପୁରା ଧ ଅ ସାଢ଼େ ନରୁ ଦଶ ଭିତରେ ବାହାରିବି ମାନେ ପସିବି ତ ସବୁ ସାରିବି ତ ବାହାରିବି। ଆଉ ସେଇ ସମୟରେ ଆଉ କିଛି ଜିନିଷ ଦେଖିବିନି ମାନେ ସାଢ଼େ ଆଠରେ ପଶି ଆଜ୍ଞା।
କହିଲେ ଗୋଟେଲ ମାନେକର ଯିବ ପାଠ ପଢା ସାରିଲା ସାରିଲ
ହଁ ତ ମୁଣ୍ଡ ଟା ସେଇ ହିସାବରେ ରଖିଥା ନା। ମତେ ଏଇ ସମୟରେ ଏଇ କାମ କରିବାର ଅଛି ଏଇ ସମୟରେ ତ ସେ ଏପଟ ସେପଟ ନାହିଁ ମୋର।
ଆସିବା ପାଇଁ କଣ କହିଲି ଝିଅ ଗୋଟେ ରୁଟିନ କରିବା ଦରକାର ରୁଟିନକୁ ଟାଇମରେ ମିସେଇକି ସବୁ କାମ ହେଇପାରିବ। ବହୁତ ଗୁଡିଏ ଜିନିଷମୋର ମନରେ ମନେ ପଡେନିଁ ଆ ଯଦି ମୁଁ ଜାଣିବି ଯେ ଏଇ ଟାଇମ ରେ ଏଇଟାଇମ ରୋଷେଇ ଏଇ ଟାଇମ ଛୁଆଙ୍କୁ ପାଠ ପଢ଼ା ମାନେ ଖୁସୀ ଆଉ। ଆଉ କଣ ଓ ହଉ ଆଉ କେବେ କଥା ହବା ହଁ ହ। ହଉ ଜୟ